ହାଲୋ। ହଁ। ଏବେ ବି ଝିଅର ସୁଧ ଦେଉଛି।
ଭୋକ ଲାଗିଲାଣି। କଣ ଖାଇବାକୁ ଦେଲ?
ଆଜ୍ଞା।
ଭୋକ ଲାଗିଲାଣି। କଣ ଖାଇବାକୁ ଦିଅ?
ହଁ ପଠେଇ। କଣ କଣ କହୁନ ପଠେଇ କହିଦେଲେ ଏଇ ଖାଉ ଆଉ ଏ ଏ ହୁଁ ଏଇନେ ରେସପି ହେଇନି ସକାଳ ହେଇଥିଲା ଅଣ୍ଡା ତରକାରି, ଭାତ ହେଇଥିଲା ଆଉ।
ସତରେ କିନ୍ତୁ ଭୋକରେ କିନ୍ତୁ ମୋ ପେଟ ଜଳିଲାଣି।
ଆଉ ତାହେଲେ କଣ କରିଦେନା ଖାଇଦିଅନ୍ତୁ।
ହେ ହଁ ହଁ ନା ବେ ଏବେତ ଆଉ କିଛି କରି ହବନି। ଯାଇକି ରୋଷେଇ କରିବି ଯାଇକି ଯାହା ଖାଇବୁ ଆଉ ଏଇ ତ ଆଉ କିଛି ହବନି। କଣ ଗୋଟେ ବିସ୍କୁଟ୍, ଫିସ୍କୁଟ୍ ଖାଇଦବ ଆଉ
ହୁଁ ହୁଁ ରାତିରେ ରୁଟି ନା ଭାତ?
ହଁ ରୁଟି ହବ। ରୁଟି ହବ ଅ ଅଁ ଅଁ କି କଣ କେଜାଣି ଜଣା ପଡୁନି। କିନ୍ତୁ ବାପା ଆମର ମୋ ଶ୍ବଶୁର ସେ ଫିଷ୍ଟି କରିବାକୁ ଗଲେଣି ହ୍ୟାଡେ।
ହୁଁ ଏଁ।
ଆଉ ଭାତ ତ ଅଛି। କଣ ଦେଖ୍ ସିଆ କଣ ଗୋଟା ଖାଇଦଵ ଆଉ ହେଲେ ଭାତ ମୁଁ ଖାଇପାରୁନି ରାତିରେ
ରୁଟି ସବୁବେଳେ?
ହଁ ମୋତେ ରୁଟି ପୁରା ଅଭ୍ୟାସ ହେଇଗଲାଣି, ମୁଁ ଭାତ ଜମା ଖାଇପାରୁନି।
ଆମ ଘରେ ବି ସମସ୍ତେ ରୁଟି ରାତିରେ।
କଣ ଆସଚି ଯେ?
ଉଁ ହୁଁ
ରୁଟି ଟା କିନ୍ତୁ ଭଲ ଜିନିଷ ଟା।
ହୁଁ ଯେ ଗ୍ୟାସ୍ ରେ କଲେ ସେଇଟା ଭଲ୍ ହଉନି। ଭଲ ନାଗୁନି ସେକିକି କିଏ କରିବ କପଡା ଧରିକି ଭଲ ସତ ସତ ଝିଟି ପିଟି ବି ପ ପଇଲା। ଆଉ ଗ୍ୟାସ ଟା କଣ ଏମିତି ରେ ବି ଗ୍ୟାସ୍ ଟାକୁ ଉଠେଇ ଦବ ଯାଉ ଯାହା ଖୋଲୁଛି ଗ୍ୟାସ୍ ଟା ଜାଳୁଛି। ଏଆ ଦେହ ଭିତରକୁ ଯିବା ଭଲ ନୁହଁ। ଓ ହେଇ କିନ୍ତୁ କରିବା ପାଇଁ ବାଧ୍ୟ।
ହଁ। ସବୁଠୁ ଭଲ ଚୁଲି ରୋଷେଇ ନାଇଁ। ହ
ତ ଆମର ଦିନ ଜାଙ୍କ ଚୁଲି ରେ ହଁ ଦିନ ଜାଙ୍କ ଚୁଲିରେ ରୋଷେଇ ହଉଛି। ରାତିରେ ଗ୍ୟାସ୍ ରେ।
ହ ହଁ।
ଦୃଷ୍ଟି ଆ ତ ରାତିରେ। ବେଶି କାମ ପଡିଲେ ନେ ଚୁଲି ରେ। କିନ୍ତୁ ଦିନରେ ତରକାରୀ ଫକାରି ସବୁ ଚୁଲିରେ ଆଉ ଇଣ୍ଡସନରେ। କରା ହଉଛି ଯୋଉ ଭାତ ଟା ବ୍ୟବସ୍ଥା ହଉଛି ସୋଲାର ଲାଗିଚି ଉପରେ।
ଭଲ ଆଉ ନାଇଁ ମୁଁ ଚୁଲିରେ ରୋଷେଇ କରୁଥିଲି
ହଁ।
ତମର ସେ ଟାଇମରେ ଅସୁବିଧା ଚାଲିଥିଲା। ବାକି ଅ- ମାନେ ବହୁତ ଜୋରରେ ମାନେ ମୋ ଦେହରୁ ମାନେ ବ୍ଲିଡିଁ ପଡ଼ିଲା।
ହଁ।
ପେଟ ଗରମ ହେଇଗଲା ଯୋଉ ମଝିରେ ଯୋଉ ଜୋରରେ ଖରା ହେଲାନି କି ବର୍ଷା ଟୋଟାଲ ହେଲାନି।
ରୋଷେଇ ଟାଇମରେ ଆଉ ଚୁଲିରେ ଆଉ କଲିଣି ଟୋଟାଲି ରୋଷେଇ।
ହୁଁ।
ବହୁତ୍ ଜୋରେ ଦେହ ଖରାପ ହେଇଗଲା କିନ୍ତୁ। ଆଉ ତ ତାହେଲେ କରି ନାହିଁ ଉମ ତାପରେ ଏମିତି ଗ୍ୟାସରେ କଲା ବେଳୁ ଗ୍ୟାସ୍ ଖାଲି ସରୁଛି ଗ୍ୟାସ୍ ବି ବୁକିଂ ହଉନାହିଁ।
ହଁ।
ବୁକିଂ ହଉନାହିଁ ବୁକିଂ ହେଲେ ଯାଇକି ଦଶ ବାର ଦିନ ଗ୍ୟାସ ଆସୁଚି।
ହ ହ ନାଇ ନଉନି ବା ଭାରି ହଇରାଣ କରୁଛି ନାଇ ଝିଅ ଟା ତ ବୁଲୁଛି। ବୁଲିବାରେ ବ୍ୟସ୍ତ ନା ସେ। ଚାଉଳ ଧରିକିଆ ଥିଲେ ତ ବ୍ୟ ତାଟା ପକେଇଦନ୍ତୁ ଇଏ ଧରେ ଲାଗୁଛି ଦିନରେ ଏତେ ଥର ସେ ପଡୁଛି କଚଡା।
ହ ହ ହ।
ପ୍ରବଳ କଚଡା ପଡୁଛି ଦିନରେ।
ପଇଲେ ଟାଣ ହେବେ।
ହଁ।
କିନ୍ତୁ ଏମିତି ଏ ଏମିତି ନୁହଁ ଯେ ଉଚା ଜାଗାରୁ ପଡିବ ଅ ସେମିତି କଣ କିଛି କ୍ଷତି ହବ ସେମିତି ନୁହଁ।
ଠଉଛି।
ହଁ ନର୍ମାଲ ପଡ଼ିଲେ ଭଲ।
ହୁଁ।
ବୋଧେ ଯେତେବେଳେ ବ ବସି ବସି ହବ ବସୁ ବସୁ ଥିଲା ଏମିତି ବସି ପଡିବ ପଛ ପଟିଆ ଲେଉଟି ପଡିବ ଖାଲି ମୁଣ୍ଡ ଖାଲି ଫାଟି ପଛ ପଟୁ ଧଇ ଧାଇ ମାଡ।
ମ୍ ଢାଇ ଢାଇ ମାଡ ହେଲେ କ କାଟି କାନ୍ଦ ଛୁଆ ସହିପାଇଲେ ନା। ହୁଁ ହୁଁ।
ତମର କଣ ନର୍ମାଲ ନା ସିଜରିୟାନ?
ଏ ଝିଅଟା ଠିକ ଥିଲା ନର୍ମାଲ ବେଳକୁ
ଥଣ୍ଡା ଫଣ୍ଡା ଥିଲେ ଅଣ୍ଟା ଫଣ୍ଟା କଣ ହୁଏ ନା ନାଇଁ?
ନାଇ ନ ସେ ବି କି କାଟ ବେଳେ ବେଳେ ଆଉ। ଏବେ ତ ବର୍ଷକର ଝିଅ ଟା ଆଉ ଜଣ ପୋଡିଇ ନେଇ ସେ ଜଣା ପଡ଼ିବ
ନାଇଁ ଅତିଶ ଥଣ୍ଡା ପଇଲେ ବର୍ଷା ଦିନ ହେଲେ ଏଗୁଡା ହଲେ ଅଣ୍ଟା କଣ ହୁଏ ମୋର ତ ପେନ ହୁଏ ବହୁତ ଜୋରେ।
ହଁ ସିଜରିୟାନ କି?
ଆଁ।
ସିଜରୀୟାନ।
ହଁ ମୋର ବିି ସିଜରୀୟାନ।
ୟା ମୋ ମୋର ଟିକେ ୟେ ଷ୍ଟଜ ସିଲେଇ ଟା ମୋ ମନେ ଯୋଉ ଡକ୍ଟର କରିଛନ୍ତି ଭଲ କଲେନି ପଇସା ନେଇ ଗଲେ ଭଲ ସେ କରିନାହାନ୍ତି ସିଲେଇଟା ଟିକେ ଫିଟି ଯାଇଛି। ଟିକେ ମାନ ଟିକେ ଜଷ୍ଟ ଫିଟିଚି ଆଉ ଭିତରଟା ନାହିଁ ଉପର ଟା ନାଇଁ ସେ ଯୋଉ ଭିତର ଟା ମାନେ ନୁହଁ ବାହାରଟା ସ୍କିନ ଟା ଖାଲି ଟିକେ ଆଉ ଦେଖାଉଚି ଆଉ।
ଓ ହୋ। ହୁଁ।
ହୁଁ। କଣ କରିବା ଭାଗ୍ୟ ରେ ଯାହା ଥିବ ହବ ଆଉ। ଆଉ କିଛି କ ସେଇଠି ପାଟି ଫିଟେଇକିନା ଆଉ କିଛି ନାଇ ଆଉ କହିବ ପାଇଁ ଆଉ କିଛି ନାଇଁ ଅପ୍ସନ ହଁ।
ଝିଅ କେତେବେଳେ ଦିନ ରେ ନା ରାତି ରେ ଜନ୍ମ ହେଇଚି?
ମୋ ଝିଅ ରାତି ଆଠଟା ବେଳକୁ। ରାତି ରାତି
ରାତିରେ?
ରାତି ଆଠଟା ଶୁକ୍ରବାରେ
ହଁ।
ହୁଁ। ହାଲୋ।
କି ବାର ପୁଣି ଜନ୍ମ ହେଲା?
ଶୁକ୍ରବାରେ
ଓହୋ। ମୋଅ ପୁଅ ବି ସେଇ ଶୁକ କ୍ରବାର ବୋଧେ ଜନ୍ମ ହେଇଚି ହଁ ଶୁକ୍ରବାର।
ଶୁକ୍ରବାର ଆଉ ଯା ସେମ ସେମ ଆଉ ହୁଁ।
ଶୁକ୍ରବାର ପାଞ୍ଚଟା ତେପନ ରେ ଜନ୍ମ ହେଲା ଆଉ।
ସକାଳେ ନା ରାତିରେ?
ନାଇଁ ନାଇଁ ସନ୍ଧ୍ୟା ପାଞ୍ଚଟାରେ
ହ୍ୟାଲୋ।
ହଁ ହ ଆଉ କଣ କହିବି ପେଟରେ ଥିଲେ ଜଳ ଜାତି ଯୋଉ କଷ୍ଟ କରିବ ପୁଣି ଆସିଲା ମାନେ ସେଇ କଷ୍ଟ ନା କଣ ହ ହ। ପେଟରେ ଥିଲେ ତ ରାତି ରାତି ସହି ହବନି ଆସିଲା ମାନେ ସେଇ ହେ-ହେ-ହେ।
ହୁଁ। କଣ କରିବା ମା ଜନ୍ମ ଆମେ ମା ସେମାନେ ବି କଷ୍ଟ ପାଇବେ। ଛୁଆ ତ ମୋ ଝିଅ ହବ ମୁଁ ଭାବିଲେ ମୋ ଝିଅ ବି ସେଇ ପରିସ୍ଥିତିରେ ଆସିବ ବାହାଘର ପରେ। କେତେ କଷ୍ଟ କଣଥିଲା ଆମେ ବି ଛୋଟ ଥିଲେ ଆମ ମା ମାନେ ବି ହେଇକି ଭାବୁଥିବେ ନାଇଁ ମୋ ବିଷୟରେ ସବୁ ମା ସେଇଟା ଆମ-ମ-ମ ଘରେ ଥିଲ ମା କାକା କୁହନ୍ତି ନା ଦେଖିଲେ ବହୁତ କଷ୍ଟ ପାଆନ୍ତି ହେ ମାରେ
ହଁ ହଁ ହଁ ହୁଁ ମ
କରି ଆଉ।
ମୁଁ ଯେତେବେଳେ ବାଡୁଅ ଥିଲି ସେତେବେଳେ ଯୋଉ ଗାଈ ଭାଇ ଜନ୍ମ କରନ୍ତିନିକି ବା ତାପ ବାହା ହେଇ ସାରିଲା ପରେବି ଗାଈଯୋଉ ଜନ୍ମ କରନ୍ତି ମତେ ଟିକ ଦେଖିବାକୁ ଭଲ ଲାଗେ। କିନ୍ତୁ ମୋ-ମୋ ବୋଉ କଣ କରିବ ମୋ ବୋଉ ଜମା ଦେଖେଇ ଦବନି, କହିବ ନାଇଁ ନାଇଁ କେତେ ବାଧ୍ୟ କଲେ କହିବ ସିଏ ଯେତିକି କଷ୍ଟ ପାଉଛନ୍ତି ତତେ ବି ସେମିତି କଷ୍ଟ ହବ।
ହଁ ମୁଁ କେବେ ଦେଖିନି ସ୍ତେ ଏବେ ଖାଲିଠୁ ଅନାଟା ଦେଖିଛି।
ହଁ ହଁ ହ।
କଷ୍ଟ ନର୍ମାଲ ପେନ୍ ହେଥିଲା ତଥାପି ମୁଁ ପାଇଲି ଘଣ୍ଟେ ଦିନ ଦିଘ ପୁରା ରାତିିଲା ପାଇଲି ତାପରେ ଗଲି ହସ୍ପିଟାଲ। ଏମତି ନର୍ମାଲ ପେନ ରେ ଆଉ, ସେମାନେ ତ ଯାହା ବି ନର୍ମାଲ ହଉ ଜରେ ହଉ ସିଝ ନେ କରିବେ ଆଉ। ଗଲେ ତ ହସ୍ପିଟାଲରେ ମାନେ ଗଭର୍ମେଣ୍ଟରେ ଏବେ ଯୋଉମାନେ ମାଡ଼ ପିଟି ହେଲେ ଡର ଗମେଣ୍ଟକୁ ଭାରି ଡର ମୋର କରିବୁ ଗାଳି ପାଟିି ସହି ପାରିବିନି କାହାର। ଡର।
ହଁ।
ହୁଁ। ମୋ ଝିଅ ତା ଖାଇଲି ହାତ ହାଣ୍ଡି ବାଜୁଛି ତାମୁଳେ ଯଉ କ୍ଷୀର ଗରମ କରିବା ପାଇଁ ଆଇଛି ତା ପିଇବି ବୋଲି। କ୍ଷୀର ଗରମ କରୁଛି ରୁସରେ ସିଏ ସିନା ଚା ଛଣା ବାସନଷ୍ଟାଣ୍ଡ ରୁ ସବୁ ନେଇଯାଉଛି। ତାପରେ କେତବେଳକୁ ଏଇଟା ଟାଣି ଦଉଛି ସେଇଟା ଟାଣି ଦଉଛି ଏମିତି ହଇରାଣ କରୁଛି।
ହଁ ହଁ।
କଣ କରିବି ଆଉ
ହଁ।
ହ୍ୟାଲୋ।
ବାଡ଼ାଉଛ ନା ନାଇଁ ବାଡ଼ାଉନା?
ଆଜ୍ଞା, ହଁ ମତେ ଏମିତି ରାଗ ଲାଗିଲେ ଯୋଉଦିନ ଶୋଇ ନ ପାରିକି ବାଡେଇ ପକାଏ।
ହା ହା ହା।
ହୁଁ ହୁଁ। ହଁ ତ ମୁଇ ମାନେ ଆଖିଟା ବିନ୍ଧେ ନା ବାଡେଇ ପକାଏ ଗୁଣ। ହୁଁ କନ କହିବା ସେ ବୁଝୁଛି ବାଡେଇଲେ? ମା ଏ ଏବେ ମା ଦିଟା ସେ ମାଡ଼ ଦି ଖୁନ୍ଦା ଖାଇଲା ପରେ ଶୋଇବ ନହେଲେ ସେମିତି ଶୋଇବନି କେବେ ବି। ଭଲରେ ବୁଝେଇଲେ ହଁ।
ହଁ।
ଏଇ ଖୁସି। ଆ ପୁଅ ନାଁ କଣ?
ହଁ।
ହଁ କହିଲି ପୁଅ ନାଁ କଣ?
ମୋ ପୁଅ ନା? ଆ ନାଁ ଡାକ ନାଁ କୁନାଲ ଗୁଡ଼ୁଲୁ ଆଉ ଭଲ ନା ଶୁଭ୍ରାଂଶୁ।
ହୁଁ ହୁଁ ହୁଁ। ମୋ ହଜବେଣ୍ଡଙ୍କ ନାଁ ମୁଁ ହଉଛି, ମୋ ହଜବେଣ୍ଡଙ୍କ ନାଁ ଲାଷ୍ଟଟା ଯୋଉ କହିଲେ
ଓହୋ।
କଣ କହିଲେ କହୁଥାନ୍ତି? ହ୍ୟାଲୋ, ହଁ ହଉ ରଖନ୍ତୁ।